ଆ ହାଲୋ।
ହାଲୋ।
ହଁ ମ୍ୟାଡ଼ାମ ଶୁଭ ସକାଳ।
ଶୁଭ ସକାଳ ମ୍ୟାମ ନମସ୍କାର।
ନମସ୍କାର।
କେମିତି ଅଛନ୍ତି? ହଁ ମୁଁ ଠିକ ଅଛି ଆପଣ କେମିତି ଅଛନ୍ତି?
ମୁଁ ବି ଠିକ ଅଛି। ଆଉ ଖିଆ ପିଆ ସରିଲାଣି?
ହଁ ସରିଲାଣି ମାନେ ଏବେ ତ ପୁଣି କ୍ଲାସ୍ ଗୁଡ଼ା ଷ୍ଟାର୍ଟ ହବ କ୍ଲାସ୍ ମାନେ କରିବାକୁ ହୁଏ ଆପଣ କଣ କରୁଚନ୍ତି?
ମୁଁ ଏମିତି ଏକା ଘରେ ରୁହେ।
ଓ ହୋ।
ମୋର କ୍ଲାସ ସବୁ ସରିଗଲାଣି। ମୋର ପାଠ ବି ସରିଗଲାଣି ମୁଁ ଘରେ ଅଛି ବର୍ତ୍ତମାନ।
ହଁ ହଁ ନା କଣ କରୁଥିଲେ କହୁଥିଲି।
ନା ମୁଁ ରୋଷେଇ କରୁଥିଲି।
ହଁ-ହଁ। କଣ ସବୁ ରୋଷେଇ କରୁଛନ୍ତି?
ଆଜି ଭାତ ହେଇଛି, ଆଉ ଜାଣିଥିବେ ହରଡ ଡାଲି? ଆଜ୍ଞା, ଭାତ ଡାଲି ହେଇ ଛି ଆଉ ହଁ ଆଉ ବୁଟ ତରକାରୀ ହେଇଛି ଆଉ ପାଳଙ୍ଗ ଶାଗ ଭଜା ହେଇଛି।
ଏଁ ହଁ ଶାଗ ବନେଇଛନ୍ତି ତାହେଲେ?
ଆଜ୍ଞା, ଆପଣଙ୍କୁ ଶାଗ ଖାଇବାକୁ ଭଲ ଲାଗେ?
ହଁ, ଭଲ ଲାଗେ।
ଆଜ୍ଞା, ଆପଣ ଜାଣିଛନ୍ତି ଆ ଆମର ଓଡିଶାରେ କେତେ ପ୍ରକାର ଶାଗ ଦେଖାଯାଉଛି?
ମାନେ ନାଆଁ ଗୁଡା ଜାଣିନି କିନ୍ତୁ ହଁ ବହୁତ ପ୍ରକାର ଶାଗ ଗୁଡା ଖାଇ ଛି, ଏ ଜାଣିଛି।
ଶହେ, ଶହେ ଅଣଚାଳିଶ ପ୍ରକାରର ଶାଗ ଅଛି।
ଓ ଏତେ ହଁ- ହଁ-ହଁ। ଶହେ ଅଣ ଅଣଚାଲିଶ କହିଲେ, ହୁଁ-ହୁଁ।
ହ ଆପଣ ଦେଖିବେ ଆମେ ଯୋଉ ଶାଗ ଗୁଡାକ ଭାବୁନା ଏଇଟା ବୋଧେ ଆବର୍ଜନା ଗଛଟା ନା କଣ ସେଇଟା ହିଁ ସେଗୁଡାକ ବି ଲୋକ ଖାଆନ୍ତି, ମାନେ ସେଇ ଜିନିଷ୍ ବି ଏମିତି କିଛି ମାନେ ଔଷଧୀୟ ଗୁଣ ଥାଏ ତାର ବି କିଛି ମହତ୍ଵ ଥାଏ ସେଇ ଶାଗର ଯାହାକି ଦେହ ପାଇଁ ମଧ୍ୟ ହିତକାରୀ ହୋଇଥାଏ। କିନ୍ତୁ ଆମେ ଜାଣି ନଥାଉ ସେ ଶାଗଗୁଡା ଏତେ ଇମ୍ପୋଟାଣ୍ଟ୍ ବୋଲି।
ହଁ। ହଁ ମୁଁ ସିଏ-ଏ-ଏ ଇଏ-ଏ-ଏ ମୁଁ ଇଏ-ଏ-ଏ ଗୋଟେ କଣ କୁହନ୍ତି ସେଇଟା ସଜନା ଶାଗର ନାଆଁ ଜାଣିଛି।
ହଁ-ହଁ।
ହଁ ତାର ତ ବହୁତ ମାନେ ଆୟୁର୍ବେଦିକ ଗୁଣ ଗୁଡା ବି ରହିଛି।
ଗୁଣ ଅଛି ଆଜ୍ଞା।
ହଁ ଆଉ ଆଉ ଗୋଟେ ଶାଗ ଏମ୍ ତି, ନିମ୍ ନିମ୍ବ ଶାଗ ବି ମାନେ ସେଇଟା ଇଏ ଛୋଟ ଛୋଟ ପତ୍ର ଥିଲା ଟାଇମରେ ରୋଷେଇ କରା ହୁଏ ସେଇଟା ଜାଣିଛି।
ନିମ୍ବ ଶାଗ ବି ଖାଆନ୍ତି ତା ମାଖନ୍ତି ମଧ୍ୟ ଦେହରେ ଯଦି କୁଣ୍ଡେଇ ହବ।
ହଁ-ହଁ-ହଁ ସେଇଟା ତ ତାର ଔଷଧୀୟ ଗୁଣ ବହୁତ ଅଛି ଇଏ ନିମ୍ବର, ହୁଁ।
ଆମେ ଛୋଟ ପିଲାଙ୍କୁ ମଧ୍ୟ ଦେଖିବେ ଯଦି କୁର୍ମି ହବ ଆମେ ଛୋଟ ପିଲାଙ୍କୁ ମଧ୍ୟ ତାର ରସ ମଧ୍ୟ ଆମେ ଦେଇଥାଉ ଖାଇବାକୁ।
ହଁ।
ହୁଁ
ହଁ ସେଇଟା ମାନେ ଆଗ ଜିନିଷଗୁଡା ଏବେ ଏବେ ପୁଣି-ଇ ରିପିଟ୍ ହଉଛି ମାନେ ଆଗରୁ ତ ସେଇ ସେଇ ଜିନିଷ ଗୁଡାକୁ ହିଁ ଇଏ କରୁଥିଲେ ନା ଏବେ ମଝିରେ ମଡିସ୍ ମେଡିସିନ୍ ଖାଲି ଚାଲୁଥିଲା।
ହୁଁ
ଏବେ ତ ହଁ ଗମେଣ୍ଟ ବି ମାନେ ସେଇ ଆୟୁର୍ବେଦିକ ଜିନିଷ ଘରୋଇ ଜିନିଷ ଗୁଡିକୁ ପୁଣି ଇଏ କରୁଚି ପ୍ରମୋସନ କରୁଚି।
ଆଞା। ଦେଖିବେ ଏଇ ସଜନା ଶାଗ ଟା ଖାଇଲେ ଆମର ବି ପି ମଧ୍ୟ ସେଟା କଣ୍ଟ୍ରୋଲ କରୁ କରୁଛି। ନାଇଁ କି ତାର କଞ୍ଚା ଖାଇଲେ ମଧ୍ୟ ଆମମାନଙ୍କ ପାଇଁ ଫାଇଦା ତାଉ ଯଦି ଆମେ ଭାଜିକି ଖାଇବା ତାହେଲେ ବି ଏଟା ଆମର ବ୍ଲଡ଼୍ ବଢ଼ବାରେ ମଧ୍ୟ ସାହାଯ୍ୟ କରିଥାଏ ଆଖିକୁ ଭଲ ଦେଖ ଯାଇଥାଏ। କଞ୍ଚା ଖାଇଲେ ଆମର ଯଦି ମନେଙ୍କର ବି ପି ଟା ବେଶୀ ହାଇ ହେଇଯାଇଥିବ ମାନେ ବେଶୀ ଉଚ୍ଚ ରକ୍ ଚାପ ହେଇଥିବ ତାହେଲେ ସେ ତାକୁ ପୁରା କଣ୍ଟ୍ରୋଲ ମାନେ ନର୍ମାଲ କରିଦିଏ ସେ ବିପିକୁ।
ଆଚ୍ଛା ହଁ ଏଇଟା ମୁଁ ଜାଣିନଥିଲି ମାନେ ସେ ବି ପି ପାଇଁ କାମ ଦିଏ ଜାଣିଥିଲି କିନ୍ତୁ ଇନ୍ତି କଞ୍ଚା ବି ଖାଆନ୍ତି ତାର ଇଏ ଜାଣିନଥିଲି।
ଆପଣ ସକାଳୁ ଉଠିବେ ଖାଲି ପେଟରେ ଗୋଟେ ନା ଦିଟା ଏମତି ଆଣିବେ ମାନେ ଆପଣ ଯେତିକି ଖାଇପାରିବେ ତାଠୁ ଅଧିକ ଆଣିବେ ନି। ଭଲ ଲାଗିବନି ନା ପାଟିକୁ ଆଜ୍ଞା ଆପ ପୁଣି ଯେତିକି ପାରିବେ ସେତିକି ଆଣିବେ ଆଉ ଏମିତି ଖାଲି ପାଟିରେ ଚୋବେଇ ଚୋବେ ଆମର ଯୋଉ ଭେରସିଙ୍ଗା ପତ୍ର ଜାଣିଥିବେ?
ହଁ ହଁ ହଁ ସେଇରା ଜାଣିଛି।
ହଁ ତା ସହିତ ସେ ଶାଗ କୁ ଆଣିବେ ଆଉ ସେଟା ଚୁବେଇ ଚୁବେଇ ଆପଣ ଖାଇପାରିବେ ଦେଖିବେ ଆପଣ ସପ୍ ସପ୍ତାହରେ ପନ୍ଦର ଦିନ ଭିତରେ ଆପଣଙ୍କର ବିପି ପୁରା ଲୋ ହେଇଯାଇପାରେ। ମାନେ ସେମିତି ଡକ୍ଟର ବି କୁହନ୍ତି ଆମେ ଆୟୁର୍ବେଦିକରେ ଇଏରେ ବି ସେ ମନାଯାଏ। ଆଜ୍ଞା।
ବିପି ଲୋ ରୁହେ ନର୍ମାଲ ରହିବା ପାଇଁ କୋଉଟା କୁହନ୍ତୁ।
ନର୍ମାଲ ପାଇଁ ଆପଣ ଡେଲି ଲୁଣ କମ୍ କରନ୍ତୁ ମାନେ ଲୋ ଅଛି? ଲୁଣ ଟିକେ ଅଧିକ ଖାଆନ୍ତୁ ତେଲ ମସଲା ଟିକେ ଅଧିକ ଖାଆନ୍ତୁ। ଆଜ୍ଞା। ସବୁ ଜିନିଷରେ ଯଦି ଆମେ କଣ୍ଟ୍ରୋଲ କରିବା ତାହେଲେ ସବୁ କିଛି ହବ ନାହିଁ ଏମିତି ଏମିତି ବି ହବନି।
ହଁ।
ଆପଣ ଲେମ୍ବୁ ପାଣି ପିଅନ୍ତୁ ଓଆରଏସ୍ ପାଣି ମଧ୍ୟ ପିଇ ପାରିବେ।
ହଁ ହଁ।
ଆଜ୍ଞା ମାନେ ବିପି ଲୋ ବି ସେଟା ବହୁତ କ୍ଷତିକାରକ ଜାଣିଛନ୍ତି ନା ନାଇଁ?
ହଁ ସେଇଟା ବି ତ ମାନେ ବ୍ଲକ୍ କରିଦବ ହାର୍ଟ ରଇଏ। ସେ ସବୁ ନା। ସବୁ ଜିନିଷରେ ପ୍ରୋବ୍ଲେମ ମାନେ ସବୁ
ହାଇ ହେଲେ ମଧ୍ୟ ମଣିଷ ମରିବାର ଅଧିକ ଚାନ୍ସ ଥାଏ ଲୋ ହେଲେ ମଧ୍ୟ ମଣିଷର କ୍ଷତି ହେଇଥାଏ। ଆମକୁ ସବୁ ଜିନିଷ ଜଗି ରଖି ଚଳିବାକୁ ପଡ଼ିବ।
ହଁ ସବୁ। ବାଲେନ୍ସ ରେ ହେଲେ ଯାଇ ଇଏ ହବ। ହଁ।
ବୁଝୁଛ। ହ୍ୟାଲୋ।
ତ ପାଲଙ୍ଗ ଶାଗ ସେଇଟା ମୁଁ ଜାଣିଥିଲି। ହଁ ହଁ ହଁ ମୁଁ ହଁ ତା ମାନେ ତାର ବହୁତ ଭେରାଇଟିର ଜିନିଷ ବନା ହୁଏ ନା ଇଏ ପାଲଙ୍ଗ ଶାଗ ଶାଗରେ। ପାଳଙ୍ଗ ପୁରି ପୁରି ଏମିତି ରୁଟିରେ ବି ବନା ହୁଏ କଣ କଣ ମୁଁ ଖାଇଛି ସେଟା।
ହଁ ପନିର ପାଳଙ୍ଗ ବି କରାଯାଏ ତରକାରୀ ମଧ୍ୟ କରାଯାଏ ତାକୁ। ତାକୁ ଡାଲମାରେ ମଧ୍ୟ ପକାଯାଏ।
ହଁ ହଁ।
ଆପଣଙ୍କର ଇଚ୍ଛା ଆପଣ ଯେମିତି ରୋଷେଇ କରିବେ ସେମିତି ଭଲ ଲାଗିବ।
ହଁ।
ମାନେ ସବୁ ଜିନିଷ ରେ ହଉ ପଛେ।
ହଁ ହଁ।
ଏଇ ପାଳଙ୍ଗ ଶାଗ ମଧ୍ୟ ତରକାରୀରେ କରାଯାଏ ଏଇ ଏଇ ଆମର ସଜନା ଶାଗ ମଧ୍ୟ ତରକାରୀ କରାଯାଏ ଜାଣିଛନ୍ତି। ୟାକୁ ମଧ୍ୟ ଡାଳିରେ ପକାଯାଏ।
ହଁ ହଁ ସେଟା ମୁଁ ଜାଣିଛି।
ଆଜ୍ଞା।
ଇଏ ଭାଜି ଶାଗ ଯୋଉ କହୁଥିଲେ ସେଇଟା ବି ମୁଁ ଜାଣିଛି ମାନେ ଖାଇ ଖାଇଛି ସେଟା ଭଲ ଲାଗେ ସେଗୁଡ଼ା।
ଆଜ୍ଞା।
ହଁ।
ମାନେ ଆମେ ଦେଖିବାକୁ ଗଲେ ଶାଗର ମଧ୍ୟ କିଛି ମହତ୍ଵପୂର୍ଣ୍ଣ ଆଛି ନେଇକି। ଆମ ଶରୀର ପାଇଁ ସମାଜ ପାଇଁ ମଧ୍ୟ ଅଛି ଯୋଉମାନେ ବି ଶାଗ ଖାଉନାହାନ୍ତି ତାଙ୍କୁ ମଧ୍ୟ ମୁଁ କିଛି କହିବି ସେମାନେ କିଛି କିଛି ଖାଆନ୍ତୁ, କାରଣ ଏହା ଦେହ ପାଇଁ ବହୁତ ଭଲ।
ହଁ। ଶାଗ ତ ମାନେ ବହୁତ ସାରା ସେଥିରେ ଭିଟାମିନ୍ ଗୁଡ଼ା ଅଛି ଭିଟାମିନ୍ ସି କଣ କଣ ଯୋଉ ଥାଏ?
ବହୁତ ଭିଟାମିନ୍ ଗୁଡ଼ା ସେଥିରେ ଅଛି ହୁଁ। ଏ ଯୋଉ ସଜନାଶକ ଶାଗ ଆଖି ପାଇଁ। ହଁ ଆଖି ପାଇଁ ଯୋଉ କହୁଥିଲେ ସେଥିରେ ମାନେ ଭିଟାମନ୍ ଏ ଥିବ ଏମତି ସେଇଟା ତ ଆଖି ଗୁଡିବା ପାଇଁ ଠିକ ନା।
ଆଜ୍ଞା ଆଖି ପା ଭଲ ଆମର କେଶ ପାଇଁ ମଧ୍ୟ ଭଲ ଆମେ ଦେଖିବେ ଆମର କଣ ବୟସରୁୁ ସବୁ ଚୁଟି ଛୁଆ ମାନଙ୍କର ପାଚି ଯାଉଛି ଆମେ ସକା ଆମେ କଣ କରୁଛେ ନା ବାହାରୁ ସବୁ ଆମେ ପନିପରିବା ଖାଇଲେ ସବୁ ତ ସାରାଦିନ ଜା ତିଅ ଖାଦ୍ୟ ଖାଇଲେ ନା ତେଣୁକ ଦେଖିବାେ କମ ବୟସରୁ ଚୁଟି ପାଛିି ଯାଉଛି। ସେମିତି ହଉଛି ନା ନାଇ ବାଳ ଝଡି ଯାଉଛି ଯଦି ଆମେ ନିଜ ବାରିରେ ସେ ସବୁ କରି ଖାଆନ୍ତେ ତାହେଲେ ଏତେ ଅସୁବିଧା ହୁଅନ୍ତାନି କିନ୍ତୁ ଆମ ଦ୍ଵାରା ସେଟା ହେଇପାରୁନି।
ହଁ ମୋର ବି ବାଳ ବହୁତ ଝଡୁଛି ହୁଁ। ସେଇଟା ମାନେ ନିଜେ ନିଜେ ଯୋଉ ଯୋଉ ଯୋଉ ଜିନିଷ ର ଅଛି ସେଟା ଦେଖିକି ଖାଇବାକୁ ପଡିବ।
ଆଜ୍ଞା ଆପଣ ଗଧ ଶାଗ ଜାଣିଛନ୍ତି?
ଗଧ ଶାଗ ସେଟ ମାନେ ଜାଣିଥିବି ମାନେ ନା ଜାଣି ପାରୁନି।
ଗଛ ଦେଖିଥିବେ ଭାବିଥିବ ଗୋଟେ ଆଜ ଆୟ ମାନେ ଅସନା ଗଛ ଜଗଡା ଗଛ ବୋଲି ଭାବିଥିବେ କିନ୍ତୁ ଦେଖିଥିବେ। ସେଇ ଶାଗ ଟା ଖାଇଲେ ଆଜ୍ଞା ସେଇ ଶାଗ ଟା ଖାଇଲେ ଆମର ଡାଇବେଟିକ୍ସକୁ ସେ କଣ୍ଟ୍ରୋଲ କରେ। ସେ ଶାଗର ମତେ ତ ମୁହତ୍ଵ ଅଛି ମୁଁ ଜାଣିନଥିଲି ମୁଁ ଏବେ ରି ମାନେ ଏବେ ଦି ତିନି ଦିନ ହବ ଜାଣିଛି। ଏ ମତେ ଜଣେ କହିଲେ ଆରେ ତମ ବାରିରେ ତ ସେ ଶାଗ ହଉଛି ଆଉ ଖାଉନାହାନ୍ତି କଣ ପାଇଁ ମୁଁ କହିଲି ନା ମୁଁ ସେଇଟା ଜଗଡା ଗଛଟା ଆଉ ସେଇଟା କିଏ ଖାଉଛି କହିଲେ ନା ନା ଏୟାର ଏଇଆ ସବୁ ଉପକାରିତା ଅଛି ଆପଣ ଖାଆନ୍ତୁ କହିଲେ
ଆଜ୍ଞା
ତାପରେ ମୁଁ ଯେତେବେଳେ ରୋଷେଇ ବି କଲି ଭଲ ଲାଗିଲା ଏମିତି କିଛି ତ ଖାସ ବି ମାନେ ଏମିତି କିଛି ଅଡ ଲାଗିଲାନି ବହୁତ ଭଲ ଲାଗିଲା ଆମର ଯେମିତି ଭାଜି ଶାଗ ଯେମିତି ଲାଗେ ସେଇ ଶାଗ ମଧ୍ୟ ସେମିତି କି ଲାଗିଲା
ହଁ ହଁ
ହଁ ଆଜ୍ଞା।
ଆଉ ଗୋଟେ ଏମିତି ଆ ମାନେ କମ୍ ପାଣି ଥିଲା ସାଇଡ୍‌ ରେ ଗୋଟେ ଗୋଟେ ଏମିତି ସୁନ୍ଦର ଦେଖାଯାଏ ସେ ଗଛ ଗଛର ନା ମୁଁ ଜାଣିନି
ଚାରିପତ୍ର ହେଇକି ତ
ହଁ ହଁ ହଁ ସୁନ୍ଦର ଲାଗୁଥାଏ ସେଗୁଡା ସେଇଟା ବି ଖାଆନ୍ତି ସେଇଟା ଜାଣିଛି ଆଚ୍ଛା ଶୁନୁ ଶୁନୁଆ।
ହଁ ଆଉ ତାର ମଧ୍ୟ କଣ ସେ ଗୋଟେ ଗୁଣ ସେଟା ତ ମୁଁ ଜାଣିନି ସେଥିରେ କଣ ଅଛି କିନ୍ତୁ ସେଇ ସାଗରେ ମଧ୍ୟ କିଛି ଆମର ଅଛି ଭିଟାମିିନ୍‌ ଯେ ଅଛି କିଛି ଶାଗରେ ମଧ୍ୟ
ହଁ ହଁ। ହଁ ସବୁ ଜିନିଷ ସବୁ ମାନେ ପ୍ରାକୃତିକ ଜିନିଷରେ ତ ଭଟାମିନ୍‌
ଭିଟାମିନ୍ ଭରପୁର ମାତ୍ରାରେ ଅଛି ଆମର ଆମ ଦେହରେ କୌଣସି କିଛି ଅସୁବିଧା ହେଲେ ଆମେ ଡାଇରେକ୍ଟ ମେଡ଼ିକାଲକୁ ଯାଉଛେ ଔଷଧ କିଣି ଆଣି ଆମେ ବ୍ୟବହାର କରୁଛେ ମନେକର ଏମିତି ଛୋଟ ଛୋଟ କଥା ଦେଖନ୍ତୁ ଆମର ମନେକର ଭିଟାମନ୍ ଡି ଅଭାବ ହେଲା ଆମେ ସକାଳୁ କୁ ଟିକେ ବାହାରକୁ ବାହାରିଲେନି ଆମେ ସୂର୍ଯ୍ୟ କିରଣ ନେଲେନି ଆମକୁ ଭିଟାମିନ୍ ଡି ର ଆବଶ୍ୟକତା କ ଆମେ ଡାଇରକ୍ଟ କଣ କଲେ ସେଟା ମେଡିସିନ ଦ୍ଵାରା ଆମର ଆମେ ଆମ ରୋଗଟା ଠିକ୍ କଲେ ଯଦି ଆମ ସକାଳୁ ଉଠନ୍ତେ ଯଦି ତା ସୂର୍ଯ୍ୟ କିରଣରେ ଟିକେ ବସନ୍ତେ ସକାଳୁ ତାହେଲେ ଆମକୁ ଭିଟାମିନ ର ମଧ୍ୟ ଅଭାବ ହୁଅନ୍ତା ତାନି।
ହଁ। ହଁ ମତେ ବି ମାନେ ଡକ୍ଟର କେତେ ଥର କହିଥିଲେ କି ବା ବାହାରେ ଯାଇକି ବସ ବସେ ବସେ ମୁଁ କିନ୍ତୁ ସବୁଦିନ ତ ସେଇଟା ପସିବୁଲ୍ ମାନେ ହେଇ ପାରୁନି
ହେଇପାରୁନି ଆଜ୍ଞା। ଆମେ ଦେଖନ୍ତୁ ଏମିତି ଛୋଟ ଛୋଟ ମଧ୍ୟ ଆମେ ମେଡିସିନ ଉପରେ ନିର୍ଭର କରୁଛେ ଯାହା ଆମକୁ ବୃତିରେ ମିଳୁଛି ଆମେ ସେଇ ସବୁ ଉପରେ ଆମେ ତାକୁ ଛାଡି ଦଉଛେ ମାନେ ସେଟା ବିନା ମୂଲ୍ୟରେ ମିଳୁଛି ଆମେ ତାକୁ ଛାଡି ଦଉଛେ କିନ୍ତୁ ନିଜର କିଛି ସେ ଅସୁବିଧା ହେଲେ ଆମେ ତାକୁ ମାନେ ଟଙ୍କା ଦେଇକି ମେଡିସିନ ଧରିକି ଆସୁଛେ ନାଇକି।
ହଁ ଯୋଉଟା ମାନେ ସହଜରେ ମିଳୁ ଛି ସେଇଟା ନ ହେଇକି ଯାଇକି ଟଙ୍କା ଦେଇକି ସବୁ ମାନେ ଭିଟାମିିନ୍‌ ଗୁଡା ବି ଟଙ୍କା ଦେଇକି କିଣା ହଉଛି।
କିଡ଼ା ହଉଛି
ହୁଁ
ଆମେ ନିଜେ ବାଡିରେ କରି ଫକ ପରିବା ଲଗେଇବା ପାଇଁ ଆମେ ଓଡିଶୁଆ ହଉଛନ୍ତି ବାହାରୁ ର ୋକ କିଣିକି ଆଣୁଛନ୍ତି!
ହଁ ହଁ ହଁ ହଁ। ଠିକ କଥା କହୁଛନ୍ତି।
ଆଜ୍ଞା ଆପଣଙ୍କ ସ କଥା ହେଇ ବହୁତ ଭଲ ଲାଗିଲା। ଏବେ ତ ବର୍ତ୍ତମାନ ସମୟ ବି ସମୟ ବି ହେଇଗଲାଣି ଆମେ ଏଇଠିରେ ସମାପ୍ତ
ହଉ ହଉ ଧନ୍ୟବାଦ ମ୍ୟାଡ଼